ହାଲ
ହ୍ୟାଲୋ।
ହ୍ୟାଲୋ।
ହଁ କଁ କରଚ?
ହଁ କିଛି ନାହିଁ ବଇଛିତ। ତମେ?
ଆଉ ଖାଇସାରିଲୁଣୁ?
ହଁ ଖାଇ ସାଇଲିନି। ତମେ ଖାଇସାଈନା?
ହଁ କଁ ଖାଇଲୁ ଆଜି?
ଖାଇଲି ଭାତ ପଖାଳ ତ ଚିଙ୍ଗୁଡି ଭଜା। କଣ କହିଲ?
ନା ନା ମୁଁ କହିଲି କଣ ଖାଇଲୁ ସେଇ ପଚାରଥିଲି।
ଭାତ ଚିଙ୍ଗୁଡି ଭଜା ପୋହଳା ମାଛ ଭଜା ଅଣ୍ଡା କଷା।
ଭଲ ଖାଇବା ତ ଖାଇଛୁ। ଯଉ ମୁଁ ବି ଖାଇଛି
କଙ୍କଡା ଖାଇବି।
ଉଁମ୍ ମୁଁ ମାଛ ଯୋଉଁ ମୁଁ ବି ଖାଇଛି ଯୋଉ ମାଛ। ହେଲୋ?
ହୁଁ ହୁଁ ହୁଁ କହୁନ? ମାଛ ଆଉ ଙ୍କ?
ମାଛ ଆଉ ଯଉ ଆଉ ଯୋଉ ମାଛ ବିିଅନ। ପୋଟ, ପୋଟଳ ଭଜା।
ହୁଁ।
ଆଉ ଏଇ ସଖାଳେ ପଖାଳ ଖାଇଥିନି।
ହୁଁ।
ହାଲୋ?
ହୁଁ କହୁନ?
ସକାଳେ ଏଇ ପଖାଳ ଖାଇଥିଲି ତାପରେ ଏଇ ଯଉଁ ଶୋଇଥିଲି, ଉଠିଲି। ମୁଁ କହିଲି ଟିକେ ଫୋନ୍ କରେ। ଆଉ ଜଇଁ କୁଆଡେ ଯାଇଛନ୍ତି?
ସେ ଅଛନ୍ତି ଉପରେ ଅଛନ୍ତି। ମୁଁ ଆସିଛି ଟିକେ ତଳକୁ। ଏଇ ଫୋନ୍ ଫାନ୍ ଆଉଛି ତ ଟିକେ ତଳକୁ ପଳେଇ ଆସୁଛି ଆଉ।
ହଁ ହଁ। ଆଉ ରୋଷେଇ କରୁଛି।
ମୁଁ ମୁଁ ଏବେ ପୁରୀରେ ଅଛି ମ।
ପୁ ପୁ ହଁଉ ହଁଉ।
ପୁରୀରେ ନଣନ୍ଦଙ୍କ ଘରେ ଅଛି।
ଓହୋ ଆଉ ଲିଜା ତ ଆଜି ମେଡ଼ିକାଲ ଯାଇଛି।
ହଁ ବା ହଉଛ।
ତା ଦାନ୍ତ ଇଏ କରିବା ନାକି
ହୁଁ।
ଆଉ କଣ କହ?
ହଁ ଆସିବ ଯିଏସ ପଳେଇ ଆସିବ ହେଲା।
ଓହୋ ତୋ ମା ଆଜି ଆସିବେ ନା କଣ?
ହୁଁ ଆଉ କିଏ କଣ କହୁଥିଲେ କି? ଗାଁ ରେ।
ନାଲ କେଇ କିଛି ନାଁ କେହି କିଛି କହିନାନ୍ତି। ଆଉ? ହେଇ ବସିଥନିଁ। ହମ୍ ଏଇ ଚୁଗୁଲି ଆଇଲା ସ୍କୁଲରୁୁ।
ଆଜି ଙ୍କ ଏତେ ଜଲ୍ଦି?
ଏଇ ଖେଲଛୁଟିରେ ଯୋଉ ଆସୁନେଇ ଖାଇବାକୁ।
ତାଙ୍କର ଖାଇବାକୁ ତ ଦଉଥୁବେ।
ହଁ
ଆଉ ରଥି ପଳେଇଯିବମେ
ଆଉ ଆଉ ସେଇଆକୁ ତ ଜେଜେ ନାଇଲୁ ବିଲୁକୁ ପଳେଇଛନ୍ତି। ନା ନା ଆଉ ମୁଁ ବସି ତିନି ମ ମନେ କହଲା ମୁଁ ଏମତି କରେନି ଫୋନ କଣ କରୁଛି ଜା-
ହୁଁ ଆଉ ଗୁଗୁଲ ପେ କରୁଛୁ ଗୁଗୁଲ ସହିତ କଥା ହଉଛ।
ହଁ ଆଜି ଗୁଗୁଲି ଫୋନ କରିଥିଲା। ତାକୁ ସୁମିତିକି ଜର। ଆଉ ସମିତିକ ଦିଅ ଖରାପେ ଆଉ ରୋଷେଇ ହେଇନେଇକି ଖିଆପିଆ କରୁନାହାଁନ୍ତି ଆଉ ଜରରେ ତ ସବୁ ଶୋଇଚନ୍ତି ଆଉ କଣ କରିବେ? ହାଲୋ।
ଜର ହେଇଯାଇଚି?
ହଁ।
ହୁଁ ହୁଁ।
ଆଉ ସମୀର ହଁ ଲୋ ଗୁଗୁଲି କି ଜର ଆଉ ସମେତେ ଏ ଯୋଉ ଶୋଇଛନ୍ତି। ଆଉ ଆଉ ଯୋଉ କଣ ହାଲୋ। ସିଏ ଅଳ୍ପ କଥା ହେଇକି କାଟିଦେଲା।
ନାଇଁ ନାଇଁ ମୁଁ କାଟିନି ହାଲୋ।
ହାଲୋ ହଁ ମୁଁ କଇଲି ମୁଁ କଇଲି କାଦେଲେ। ଆଉ ସିଏ ମନୁକୁ ହାଲୋ।
ହଁ କଉନୁ।
ଆଉ କେବେ ଆସିବୁ?
ମୁଁ ମାସେ ଦି ମାସ ପରେ ଯିବି।
ଆଉ ଆସିଥିଲୁ ତୁ ମାମୁ ଘରୁକୁ?
ହୁଁ।
ବୁଲିକି ଗଲଣି।
ବା ହେଇ ଲ ଶାଶୁ ଘରକୁ ଯିବ ନା ମାମୁଁ ଘରକୁ
ଓ ହୋ। ଆଉ ପୁରୀ ଦର୍ଶନ ଜଗା ଦର୍ଶନ କଲୁଣୁ?
ନା ମ ଏବେ ଜାଗା ଦର୍ଶନ ବନ୍ଦ ପା ଏବେ ଅଲାରନାଥ ମନ୍ଦିର ଦର୍ଶନ ହବ।
ଓହୋ ଏଇ ଯୋଉ ଇଏ ନାଗିଲୋ ଏଇ ସ୍ନାନ ପୂର୍ଣ୍ଣମୀ ନାଗି ନା।
ହୁଁ ସ୍ନାନ ପୂର୍ଣ୍ଣିମା ହେଲା ଠାକୁରଙ୍କୁ ଜର ହବେ ନା।
ଓ ହୋ ଆଉ ତୋ ଶଶୁର ଦେହ କଣ ଖରାପ ଥିଲା ଭଲ ହେଇଗଲା?
ହୁଁ ଭଲ ଅଛି ଉପରେ ଅଛନ୍ତି ଆଉ ଖାଉଚନ୍ତି। ଦିଦି ଦେଇଚନ୍ତି ବାଇକି ଖାଉଚନ୍ତି।
ଆଉ ନାଣ୍ଡି ତତେ ଫୋନ କରୁଚି ନା?
ଉଁ ନାଇଁ ଦିଦି ତ ବାହାହେଲା ପରେ ଥର ଟେ ଫୋନ ମାରିଥିଲା ସେତିକି। ଆଉ ଫୋନ କନି ମୁଁ ବି ତାକୁ କଲ କରିନି।
ଓ ହୋ ଆଉ ଯୋଉ ପୂଜା
ସିଏ ତା ଶାଶୁଘରେ ଅଛି ତା ଛୁଆ ଟା ଯେ କୁଁ କୁଁ କୁଁ ହଁ ଏଇ ପା ଜଷ୍ଟ କଥା ହଉଥିଲି ତା ସତ ତମେ ଫୋନ ମାଇଲ।
ହୁଁ ତା ଛୁଆ ଟା କୁଁ କୁଁ ହଉଚି ନା।
ହୁଁ କଁ କଇଲ?
ମୁଁ କଇନି ତା ଛୁଆଟା କାନ୍ଦୁଥୁବ। କୁଆଁ କୁଆଁ ହୁଁ ଭଲ ଲାଗେ ଯେ ଶୁଣିବାକୁ ଛୁଆଙ୍କ କାନ୍ଦଣା ନା। ଆଉ ତୁ ଦେଖିନୁ ଜମା ଆଉ
ଶୁଣି ଶୁଣିବାକୁ ଭଲ ଲାଗେ ସେ ଯୋଉ କାନ୍ଦୁଚି ତମ ମୁଣ୍ଡ ଖରାପ ହୋଇଯିବ। ହୁଁ ହୁଁ।
ମୋତେ କୁଆଁ କୁଆଁ ଶୁଣିଲେ ମତେ ଭଲ ଲାଗିବ।
ମୋ ଝିଅହେରିକା ଯେତେ କାନ୍ଦୁନଥିବେ
ହୁଁ।
ମତେ ଯୋଉ ଉପଦେଇଛ। ଛୁଆଟା କାନ୍ଦୁଛି ମୁଁ କହିବି କାନ୍ଦୁଥାଉ ମୁଁ ଟିକେ ଶୁଣେ ହେଲା।
ହେ ଭଗବାନ।
ହାଁଲେ
ହୁଁ କିଏ ପାଖରେ ଅଛନ୍ତି କି ତାଙ୍କ ପାଟିଟା ଶୁଭୁଚି?
ନା ନା ଆସିଲେ ମୁଁ ହେଯୋଗୁ ପାଟିକୁ ଚୁପୁ କରିଦେଲି।
ଉ ହୁଁ।
ଆ ହାଉ ନାଇଲୋ ଯୋଉଁ ହୁଁ କ
କହୁନ
ତୋ ମା ଆଜି ଆସିବ ଟି?
ହଁ କହୁଥିଲା ତ ଯିବ ବୋଲି।
ପଳେଇ ଆସିବ ନା, ତୋ ମା ଦେହ ଭଲ ଅଛି ନା?
କଣ ହେଲା କଣ କହିଲ?
ତୋ ମା ଦେହ ଭଲ ଅଛି ନା।
ମା ଦେହ ହଁ ଭଲ ଅଛି।
ଆ ଆଉ ତ ବାପା ବା ଏବେ ବିଲରୁ ହେଇ ଆଇଲେ ଗାଧୋଇ ପାଧେଇକି। ଆଉ ଡାଙ୍ଗି ଦ ତରକାରୀ ବସେଇଛି ଭାତ ଖାଇବେ ନା କଣ?
ଦଉଛି ବାଢିକି।
ନାଲୋ ଗାଧେଇକି ଆସିଲି ତରକାରୀ ବସେଇଛି, ଭାତ ଗାଳିକି ବସେଇଛି ହେଇନି।
କଣ ହେଇଛିି ଖାଇବାକୁ ଘରେ ଆମର ଜାଣିଛ?
ହଁ ଆଜି ମାଛ ରଖିଛନ୍ତି, ସେଇ ମାଛ ତରକାରୀ କରିବ ନା କଣ?
ହୁଁ।
ତମର ବି ଆଜି ମାଛ ରଖିଛନ୍ତି ସମିତି ସାହିରେ ମାଛ ରଖିଛନ୍ତି ହେଲା। ମୁଁ ରଖିନଥିଲି ମୁଁ ପ ପଛରେ ରଖିଲି ସମସ୍ତେ ରଖି ସାଇଲେ ତାପରେ ମୁଁ ମନା କରୁଥିଲି ତାପରେ ଦିଲୁ ଆସିକି ଦେଲା ହେଲାନା ହେଲା ଏଇ ଯୋଉଁ ସ ରଖି ଯେମିତି ରଖିଲୁ ମୁଁ କହିଲି ଏ ଯେଉଁ ଲୁଣି ଶୁଖୁଆ ଭାଜିଛି। କହିଲା ନା ତୁ ନା ମାଛ ବଲା ଆସୁ ରଖିବୁ। ତାପରେ ସାଙ୍ଗେ ସାଙ୍ଗେ ବି ଗୋଟେ ମାଛ ବାଲା ଆସିଲା ତାପରେ ରଖିଲି ଆଉ। ଆଉ ଚୁଗୁଲି ତ ଆଜି ମାଛ ଖାଇବନି ହେଲା।
ସେ ଆଇଁଷ ଖାଏନି?
ନା ଲୋ ମାଛ ଖାଉନି ଚିକେନ ଖାଉଛି ଏ ମଟ ମଟନ ବି ଖାଉନି ଖାଲି ଯୋଉ ମାଛ ବି ଖାଉନି ଶୁଖୁଆ ମୁଖୁଆ ତାକୁ ଖାଇବନି ଖାଲି ସେ ଚିକେନ ହେଲେ ଯୋଉ ଦିନ ତା ସେଇଦିନ ଭଲ। ଆଉ ସେଇଆକୁ ମୁଁ କହିଲି ତା ନେଇଁକି ଥରେ କଣ କରିବ। ଖାଲି ନିତି କଣ କରୁ ଜାଣିଛୁ ନା ଆଉ ଗୋଟେ କଥା, ଛୁଟିରେ ମାନେ ଏଇନା ମାନେ ପଢାପଢି ହେଲାନି ଆ ନିଟ ଖେଳଛୁଟି ଟିରେ ଗୋଟେ ବ୍ୟଗ କହୁଛି ବୋଉ ମୁଁ ଯାଉଛି ବ୍ୟଗ ଧରି ପଳେଇ ଆସିବି। ଆରେ ତୁ ଗୋଟେ ବଡ ପିଲାଟେ ହେଲୁଣି ଆସିକି ଦଶ ବର୍ଷର ହଁ। ଦଶ ବର୍ଷର ହେଲୁନୁ ପଞ୍ଚମ ପା।
ହୁଁ ହୁଁ।
ତୁ ଗୋଟେ ବଡ ପିଲାଟେ ହେଲୁଣୁ ତୁ ଯୋଉ ପାଠ ନ ପଢି କି ତୁ କହିବୁ ମୁଁ ନି ଟି ବ୍ଯଗ ଧରିକି ପଳିଆସିବି।
ହୁଁ।
ଆଁ ତ ଯୋଉ ଆଉ ତାହେଲେ ପାଠ ପଢିବ କିଏ?
ଗୁଗୁଲି ପୁ-ପୁ-ପୁକୁଲି କେତେ ବୟସ ହେଲା ତାକୁ ଗୁଗୁଲିକୁ?
ଗୁ ଗୁଗୁଲିକି ପା ଷୋଳ ବର୍ଷ।
ଉଁ ହୁଁ।
ହୁଁ ତାର ପା ହେଇ ଷୋଳ ବର୍ଷରେ ମେଟ୍ରିକ ପରୀକ୍ଷା ଦେଲାନେଇ କି?
ହୁଁ ହୁଁ।
ଆଉ ଫର୍ମ ପକେଇଚି
ଉଁ।
ଫର୍ମ ପକେଇଚି ତେଣ ଯୋଉ ଆସିବ ଧର ଯୋଉ କଲେଜରୁ ଆସିବ ସେଇଠି ଆଡମିସନ କରିବ ପଡିବ ଆଉ।
ଯୋଉ କେତେ ପରସେଣ୍ଟେଜ ରଖିଲା?
ଆଁ?
କେତେ ପରସେଣ୍ଟେଜ୍ ରଖିଲା ସେ?
ସିଏ ତିନିଶହ ରଖିଥିଲା ଲୋ।
କଣ କହିଲ?
ତିନିଶ।
ଓହୋ।
ଆଉ ଆଉ ଯ ଆ ହଁ ଘର କାମ ହେଇନି ନା ସବୁ ହବ ଯୋଉ
କଣ?
ଘର କାମ ହେଇନି ପଇସା ପତ୍ର ହେଲେ ହବ।
ଉଁ ହୁଁ ଘର କାମ ସବୁ ସେ କରେ?
ହଁ।
ହୁଁ।
ଆଉ ଆଉ କଣ କହ?
ଆଉ ତମ ଦେହପାଆ ଭଲ ଅଛି ନା?
ହଁ ଇଏ ନାଲେ ଭଲ ଅଛି ସେଇ ଯୋଉ କଟକରୁ ଔଷଧ ଖାଉନଥିଲି ସେଇ ପେଟ ଟିକେ ବିନ୍ଧୁଚି।
କୋଉଥି ପାଇଁ?
ଏଇ ପେଟ ବିନ୍ଧୁଚି ଟିକେ। ଆଗଗରୁ ମୋର ଏମତି ହେଉଥୁଲା ମୁଁ ଯୋଉ ଯାଜପୁର ରୋଡ଼ରୁ ବାରିକଠୁଁ ଓଷଧ ଖାଉଥୁଲି କମି ଯାଉଥୁଲା ହେଲା
ହୁଁ।
ଫେରେ ଏଇଠି ମାନେ ଯୋଉ ହୁଁ। ଏଇଠି କିଛି ଦିନ ହବ ମାନେ ଆଠ ଦଶ ଦିନ ହବ ଫେରେ ସେଇ ଜାଗାଟା ବିନ୍ଧୁଚି।
ଓହୋ ଡକ୍ଟର ଦେଖାଅ ଆଉ ହୁଁ।
ହେ ତ ଦେଖୋଉଚି କଣ ହୋଉଚି ଦେଖିିଆ। ଆଉ ମୁଁ କଇନି ଦେଖୋଉଚି ତ ଡାକ୍ତର ଦେଖୋଉଥୁନି ଔଷଧ ଖାଉଥୁନି ତାପରେ ଔଷଧ ବନ୍ଦ କରିଦେଇଚି ଦେଖିଆ କଣ ହୋଉଚି ମୁଁ ଦିଇ ଦିନ ହେଲା
ଆଉ ଗାଁରେ ହାଲଚାଲ କଣ ସବୁ ଗାଁରେ ହାଲଚାଲ କଣ?
ଗାଁରେ କଣଲୋ ଏଇନା ତ ସବୁ ଫସଲ କରୁଚନ୍ତି ବିଲକୁ ଧୋଉଡୁଚନ୍ତି।
ନା?
ହୁଁ। ସବୁ ଫସ୍
ଆଉ ତମ ଯାଆ କଣ କରୁଚନ୍ତି ତମ ଯାଆ?
ସିଏ ରୋଷେଇ କରୁଚି।
ଆଁ?
ଆଲାରା ରୋଷେଇ କରୁଚି।
ହୁଁ ହୁଁ।
ଆଉ
ତମେ କୁହ କଣ ଆଉ।
ଆ କଣ କ ତୋ ତୋ ଦେହ କଣ ହେଇଲାଣି କି?
ନାଇଁ ମଁ ଆକ୍ଚୁଲି କଣ କହିଲ ଯାହାବି ହେଉ ନଣନ୍ଦ ଘରେ ନା କଥା ହେଇପାରିବ ମୋ ଏତିରେ
ନା।
ସେମାନେ ଗୋଟେ ଖରାପ ଭାବିବେନି, ଫୋନ ଭଲ ଲାଗିଛି କଥା ହଉଛି।
ସେ ଫୋନ ଟା କଟିଯିବ ମନକୁ ମନକୁ କଟିଯିବ ରହ ଟିକେ।
ଜାଣିଛି ମନକୁ କଟିବ କିନ୍ତୁ
ଏଇ ଛୁଆ ଟା କଣ କରୁଛି କହନି ଡେଲି ଖେଳଛୁଟିକୁ ଦଉଡ଼ି ପଳେଇ ଆସୁଛି, ଖେଳଛୁଟିରେ ରେ ହଉଚି ଯୋଉ ଆଁ ମୁଁ ଖେଳଛୁଟିରେ ଯାଉଛି ପଳେଇ ଆସିମି। ତୁ ସ୍କୁଲ ଆଗେ ଯୋଉ ଖାଇକି ରୁହନ୍ତୁନୁ ନା?
ତା ସାର୍ ଙ୍କ ପାଖରେ କମ୍ପ୍ଲେନ୍ କରିଦୋଉନ, ଆଜି ବି ପଳେଇ ଆଇଚି?
ହଁ ପା ଆଜି ଯୋଉ ଆସିକି ମତେ କହୁଛି କହୁଛି ମୁଁ ଯାଉଛି ପଳେଇ ଆସୁଛି।
ଭଗବାନ, ତମେ ବି କିଛି କହିବାକୁ ନାଈଁ।
ଆଉ ତାକୁ କଣ କହିବୁ କହୁନ?